ଏଇଠି ଶୋଇଛି ଆଉ କଣ କରିବି।
ଖାଇ ସାରିଲଣି?
ନା ଖାଇନି ଖାଇବଇକି ଆଉ ରୋଷେଇ ଚାଲିଛି ମାମା କରଛି କରିସାରିଲେ ଖାଇବି।
ଆଉ ଆଜି କଲେଜ ଯାଇଥିଲି।
ନା ଯାଇନି ବର୍ଷା ପକଉଛି କୁଆଡେ କଲେଜ ଯିବୁ।
ଆଉ ସକାଳେ କଣ ଖାଇଥିଲୁ?
ସକାଳେ ଖାଇଥିଲି ଚାହା ପିଇଥିଲି ବିସ୍କୁଟ ସେଉ ଏଇଗୁଡା ଖାଇଥିଲି ସବୁ ଆଉ।
ଆଉ ଦି ପହରେ କଣ ଖାଇବୁ।
ଦି ପହରେ ମାମା କଣ କରିଥିବ ଖାଇବୁ ଆଉ।
ହୁଁ ହ ଘରେ ସବୁ କଣ କରୁଛନ୍ତି।
ମଁ ମାମା ରୋଷେଇ କରୁଛି ବାପା ଶୋଇଛନ୍ତି ଦିଦି ଫୋନ ଦେଖୁଛି।
ସୁଭଦ୍ରା ହରିକା ପଳେଇଲେନି।
ହଁ। ସକାଳୁ ପଳେଇଲେ।
ଆଉ କଣ କୁହ।
ଆ ଆସିଲୁ କଉ ଦିନ।
ହଁ ଯିବା ଗୋଟେ ବର୍ଷା ଛାଡୁ ଯିବା ଆଉ।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
ଆସ। କହୁଥିଲ ବୁଲାବୁଲି କରିବା ପୁଣି ଫିଷ୍ଟି କରିବା କହୁଥିଲା
ଆଉ ତୋ ବାପାଙ୍କ ଦେହ ଭଲ ଅଛି।
ହଁ ଭଲ ଅଛି। ଆଉ ତୁ କଣ ଖାଇବୁ ଏଇଖିଣା?
କଣ?
କଣ ଖାଇବୁ ଏଇଖିଣା?
ହଁ ଖାଇଥିଲି ରୁଟି ଭଜା ଖାଇଥିଲି ଆଉ ଭାତ ଖାଇନି ଖାଇବି ଆଉ।
ହୁଁ ଉଁ। ତୋ ମାମା କଣ ରୋଷେଇ କରିଛନ୍ତି ଆଜି?
କଣ କହିଲୁ?
ତୋ ମାମା କଣ ରୋଷେଇ କରିଛନ୍ତି?
ମୋ ମାମା କରିଥିଲା ଭାତ ଡାଲି ଆଉ ସନ୍ତୁଳା ଆଉ କଣ ସବୁ କରଛି କେଜାଣି ଭଜା ଭଜା କଣ କରିଚୁ କହ?
ପାହାରି ସାଇଲୁଣି।
ହଁ ବାପା ଘରେ ଥିବେ ଖାଇନାହାନ୍ତି ଖାଇବେ ଆଉ।
ହଁ। ହଁ ଆଜି କଲେଜ ଫଲେଜ ଯାଇନୁ ବୋଧେ ବର୍ଷା ପକୋଉଚି ଆଉ।
ହଁ ବର୍ଷା ହଉଛି ଆଉ କଲେଜ କେମିତି ଯିବି।
ହୁଁ।
କଲେଜ୍ ଯାଇନି ଦେଖିଆ ବର୍ଷା ଛାଡ଼ୁ ଗୋଟେ କୋଉଦିନ ଯିବା ଆଉ। ଦି ତିନି ଏ ତ ଯାଇନି ଏ ବର୍ଷା ଯୋଗୁଁ।
ଆଉ ବର୍ଷା ପକୋଉଚି ଆଉ। ଆଉ। ହ ଆଉ କହ କଣ?
ଯୋଉ ଥଣ୍ଡା ହେଇଥିଲା ତୋ ଦେହ ଭଲ ହେଲା।
ହଁ ହଁ। ହଁ ସେମିତି ଟିକେ ଟିକେ ଅଛି ଭଲ ହେଇନି ଆଉ।
ଆଉ ତୋ ଦିଦି କଲେଜ ଯାଇନି।
ନା ବର୍ଷା ପକୋଉଚି।
ହୁଁ।
ଆଉ। କହ।
ଆଉ। ଆଉ ତମ ଗାଁରେ ଯାତ୍ରା ଫାତ୍ରା କେବେ ହବ?
ଯାତ୍ରା ଯାଇକି ଆର ବର୍ଷ ଏ ବର୍ଷ ଏ ବର୍ଷ ସରି ଯାଇଥିଲା।
ଆରବର୍ଷ କୁ ନା କୋଡ଼ିଏ ଟଙ୍କା।